ହ୍ୟାଲୋ।
ଆଜ୍ଞା, ଶୁଭ ଅପରାହ୍ନ।
ଶୁଭ ଅପରାହ୍ନ।
ଆଉ ଭଲ ଅଛନ୍ତି?
ଆଜ୍ଞା, ହଁ-ହଁ ବହୁତ ବଢିଆ ଅଛି ଆଜ୍ଞା। ଆଉ ଆପଣ ଭଲ ଅଛନ୍ତି?
ଆଜ୍ଞା ଭଲ ଅଛି।
ଉୁଁ ହୁଁ।
ଦିଦି ଆମେ ଟିକେ କଥା ହବାକୁ ଚାହିଁବା? ଯେ ବିଭିନ୍ନ ବୃତ୍ତି ବିଷୟରେ ଲୋକ ବୃତ୍ତିକୁ ଆପଣାଉଛନ୍ତି ନା ନିଜ ନିଜ ବୃତ୍ତି ଛାଡୁଛନ୍ତି।
ଅ ହଁ।
ତ ଦିଦି କୁହନ୍ତୁ। ଆପଣଙ୍କ ଗାଁ ର ଲୋକମାନେ କେଉଁ କେଉଁ ବୃତ୍ତିକୁ ସବୁ ଆପଣେଇଛନ୍ତି?
ଆମ ଗାଁରେ ମୁଁ ତ କହିବାକୁ ଆମ ଗାଁରେ ସେ ଯୋଉ ଏ କୁମ୍ଭାର ଘର ଆଜ୍ଞା ତାକୁ କଣ କୁହନ୍ତି। ଆମର କୁମ୍ଭାର ଘର ହିଁ କୁହନ୍ତି ଯୋଉଟା ମା ମାଟିରେ ଯୋଉ ସବୁ ତିଆରି କରନ୍ତି। ସବୁ ଜିନିଷ ସବୁ ଯୋଉ ମା ମାଟି ଧର ହାଣ୍ଡି ହେଲା। ମାଟିର ଝୁଣାର ଯୋଉ ଷ୍ଟାଣ୍ଡ ହେଲା। କି? ଯେକୌଣସି ମାଟିର ହିଁ ଜିନିଷ ଯୋଉ ବନା ହୁଏ ସବୁ? ଆମ ଗାଁ ରେ ସେମିତି କି? ଆମର ସେ ମାଟିର କୁମ୍ଭାର ତାକୁ କୁହାଯାଏ। ଆପଣଙ୍କ ଆଡେ ସେ ସେଟା ସେ ମାନେ ଏତେ ସୁନ୍ଦର ବାଗରେ ସେ ଯୋଉ ଜିନିଷ ସବୁ ମାଟିର କଣ୍ଢେଇ ସେ ଆଜି ଯେତକ ଅଛି ଆମ ଗାଁରେ ସେ ଯୋଉ ମାଟିର କଣ୍ଢେଇ ଯୋଉ କୁହାହଉଛି। କଲର ଦେଇକିରୀ ସେ ପ୍ରିଣ୍ଟ କରିକିରୀ ଏହି ବିକାକେବେ ଆମର ସେ ସାଇ ଟିରେ ବହୁତି ଏ ବେଶି ସେଇଟା ଚାଲିଛି ଆଜ୍ଞା।
ହଁ ଆପଣ ବଢିଆ କହିଲେ! ସେଇଟା କୁମ୍ଭାର ବୃତ୍ତି ହିଁ କୁହାଯାଏ। ସେମାନେ ଗୋଟେ ଏ କାଠରେ ତିଆରି ଚକ ଉପରେ ମାଟି ଢେଲାକୁ ଦେଇକି। ବିଭିନ୍ନ ପ୍ରକାର ଆକୃତିର ଗଢିଥାନ୍ତି। ଯେ ଆପଣ ଯେମିତି କହିଲେ ହାଣ୍ଡି ମାଠିଆ କଳସ ଇତ୍ୟାଦି ନାଇଁ କି?
ଆଜ୍ଞା।
ଆପଣ କେବେ ପାଖକୁ ଯାଇକି ଦେଖିଛନ୍ତି ନା?
ଆ ହଁ ମୁଁ ସେଇଟା ଦେଖିଛି ପ୍ରାୟ ମାନେ ଆମ ଘର ପାଖେରେ ଘରଠୁ ଟିକେ ଦୂର। ବାକି ଆମ ଗାଁ ଲାଷ୍ଟ ଯେହେତୁ ମାନେ ଯାଇପାରେନି। ମୁଁ କାର୍ତ୍ତିକ ମାସରେ ପ୍ରାୟ ସେଠିକି ଯାଏ। ଯେହେତୁ ମୁଁ ଗାଁକୁ ବେଶୀ ଯି ମାନେ ଗାଁ ଲାଷ୍ଟ ଆଡ଼େ ବେଶୀ ଯାଏନି କାର୍ତ୍ତିକ ମାସ ତାପରେ ଆମର ସେଇଟା ଯୋଉ ଆକାଶ ଗୋଟେ ଆକାଶ ଘଡି ଯୋଉ ଟେକା ହୁଏ। ହୁଁ ମୁଁ ସେଇ ଟାଇମରେ ବେଶି ଯାଏ। ଯଉ କାର୍ତ୍ତିକ ମାସରେ ପଞ୍ଚୁକରେ ସେଇଟା ଯୋଉ ଆକାଶ ଟେକା ଯୋଉ ଆମର ଘଡ଼ି କୁହନ୍ତି ଯୋଉ ଆକାଶକୁ ଟେକା ଯାଏ ଆମର। ନୂଆ ଘଡ଼ି ଦି ହ ସବୁ ଯୋଉ ବନାଯାଏ। ଆମର ଆକାଶ ଚଉରା ପାଖରେ ସେଇଟା ପୂଜା ହୁଏ। ପଞ୍ଚ ପାଞ୍ଚ ଦିନ ପୁରା ପଞ୍ଚୁକରେ। ଆମର ନୂଆ ହାଣ୍ଡି ହିଁ ଆସେ ହାଣ୍ଡିର ତାର ଯୋଉ ଘୋଡଣି ଆଉ ଦୀ ପ ଆମେ ସେଠୁ ହିଁ ଆଣୁ। ଆଉ ସେଇଟା ହିଁ ସେତିକି ବେଳେ ହିଁ ବେଶୀ ସେ ଦେଖେଇ ସେ ଯୋଉ ସେ ଯେମିତି ଯୋଉ ମାଟିରେ ସବୁ ଚକଡା ହଉଥିବ। ସେ ଯୋଉ ଘୁରୁଥିବ ଗୋ ଟେ ଯେ ମୁଁ ତ ସେଟା ବୁଝିପାରେନି।
ଆଜ୍ଞା।
ମାଟିର ସେଟା ଯୋଉ ବୁଲ ବୁଲେ ଖାଲି ସେ ମାଟି ଖାଲି ବୁଲୁଥିବ ତା ଦେହରେ କୌଣସି ଦିଆ ହେଇ- ମତେ ସେଇ ଜିନିଷ ଟା ହିଁ ବଢିଆ ଦେଖାଯାଏ ହେ ବାକି ମୁଁ ସେଇ ଜିନିଷର।
ଆପଣ ଠିକ୍ ଲକ୍ଷ୍ୟ କରିଚନ୍ତି ଆପଣ ଠିକ୍ ଲକ୍ଷ୍ୟ କରି- ଚନ୍ତି ଯେ ସେ ଚକଟିକୁ ବୁଲେଇବା ଦ୍ଵାରା ଦେଖନ୍ତୁ ମାଟି ପିଣ୍ଡୁଳା ରୁ ସୁନ୍ଦର ସୁନ୍ଦର ବସ୍ ତୁ ସେ କରୁଛ
ଆଜ୍ଞା ଆଜ୍ଞା ଠିକ୍ କହିଲେ ହଁ।
ମାଟି ଯେମିତି ଶକ୍ତ ହଉଥିଲା ଧୀରେ ଧୀରେ ମାଟି ମଧ୍ୟ ଦୁର୍ବଳ ହେଇପଡ଼ିଲାଣି। କାରଣ ମାଟିର ଜୀବନୀ ଶକ୍ତି କମି ଯାଉଚି ଏବେ ବିଭିନ୍ନ ରାସାୟନିକ ସାର।
ହଁ ହଁ।
ଔଷଧ କଳକାରଖାନାର ବିଷାକ୍ ଜିନିଷ ମାଟିରେ ମିଶିବା ଦ୍ଵାରା ହଁ ମାଟି ମଧ୍ୟ ସେଇ ଅନୁସା ରେ ଆଉ ଟାଣ ହେଇପାରୁନି।
ନା ନା ଏଇଟା ନିଶ୍ଚ ସିୟର ପୁରା।
ଆଉ ଧାତବ ଜିନିଷର ଅଧିକ ବ୍ୟବହାର ହେତୁ ଏଇ କୁମ୍ଭାର ବୃ ତି ଉପରେ। ପ୍ରଭାବ ପଡୁଚି ନିଶ୍ଚିତ ଭାବରେ ତଥାପି। ହଁ ତଥାପି ଯେହେତୁ କିଛି ସଂସ୍କୃତି ପରମ୍ପରା ରହିଛି ଆଜ୍ଞା।
ସେ ଜିନିଷ ବି ଆଜ୍ଞା ଚାଲିଚି ଗାଁ ରେ ସେ ଯୋଉ ଯଦି ବି। କୌଣସି ଜିନିଷ ର ଚାହିଦା କମିଚି ବା କି ସେ ଯୋଉ ମା ଟିର ହାଣ୍ଡି ଆଗରୁ ବହୁତ କମି ଯାଇଥିଲା ଏବେ ପୁଣି ସେଇ ମାଟି ହାଣ୍ଡିର। ରନ୍ଧା ଲୋକ ବହୁତ କଲେଣି। ମାଟି ମାଟି କଳସରେ ଯୋଉ ପାଣି ପିଇଆ ଟା ଆମର ପ୍ରାୟ ସମସ୍ତେ ତ କଲେଣି ମୁଁ ଏଇଥର ଗାଁକୁ ଯାଇ ସେ ସମସ୍ତଙ୍କ ଘରେ ଘରେ ଗୋଟେ ନେଖା ମାଟି କଳସ ସେ ଯୋଉ ଖରା ଲାଗି। ସମସ୍ତଙ୍କ ଘରେ ଗୋଟେ ଗୋଟେ କଳସ ଦେଖିଲି ମାନେ ମାଟିର କଳସରେ ପାଣି ର ହ ସେଇଟା ବହୁତ ବଢିଆ ଲାଗିଲା।
ଲୋକ ବୁଝିଗଲେଣି ଲୋକ ବୁଝିଗଲେଣି ଆଜ୍ଞା ଯେ ଧାତବର ଯୋଉ ଖରାପ ବ୍ୟ ପ୍ରଭାବ ମଣିଷ ଉପରେ ଅଛି ତେଣୁ ସେମାନେ ମାଟିକୁ ଆପଣେଇଲେଣି।
ପଣେଇଲେ। ଆଉ ସେ ଯୋଉ ପ୍ରିଟ ହେଇକିରି ବାହାରୁଚି। ସେ ଯୋଉ ଗାଁ ରେ ଯୋଉ ପ୍ରିଣ୍ଟ ହେଇ ଏବେ ଯୋଉ ପ୍ରିଣ୍ଟ କରନ୍ତି ବହୁତ ବଢିଆ ଦେ ଦେଖାଯାଉଛି ଆଜ୍ଞା ପୁରା ସେ ମାଟିର ଯେତେବେଳେ କଳସ ଟା ଯେତେବେଳେ ମାନେ ତାକୁ ପୋଡିକିରି ପୁଣି ନୂଆ କରି ବାହାର କରି ଯୋଉ ପ୍ରିଣ୍ଟ ହିଁ କରିକି ଦଉନ୍ତି ସେ ପ୍ରିଣ୍ଟ ହିଁ। ଫୁଲ ପୁରା କେତେ ଡିଜାଇନ ଡିଜାଇନ। ଫୁଲ ହିଁ ସେ ଯୋଉ କଳସ ରେ ଯେକୌଣସି ହାଣ୍ଡିରେ ହିଁ ବନେଇକିରି ଏବେ ଆମର ଗୋଟେ ଦଉଚନ୍ତି ଗୋଟେ ଗ୍ରୁପ୍। ହେଇଯାଇଛନ୍ତି ଆଜ୍ଞ।
ଆଜ୍ଞା।
ଗୋଟେ ଗ୍ରୁପ ଦ୍ଵାରା ଯୋଉ ଉପରେ ହିଁ ଗୋଟେ ବନଉଚି ଯୋଉ ଅ ସ୍ଵୟଂ ସହାୟକ ଯୋଉ ଗ୍ରୁପ୍। ରେ ସବୁ ଯୋଉ ରହୁନ୍ତି ଗୋଷ୍ଠୀ ଅଛନ୍ତି ସେମାନେ ହିଁ ନେଇଛନ୍ତି ସେ ଗୋ ଗୋଟେ ଗ୍ରୁପ ଆଉ ଆମ ଗାଁ ରେ ଗୋଟେ। ମାନେ ଗ୍ରୁପ ହିଁ ଆମର ଗାଁ ରେ ଆଜ୍ଞା ମୁଁ ସମସ୍ତେ ମୁଁ ବି ଯୋଉଠି ଏଇଠି ରହିଚି। ମୁଁ ଆମର ଗୋଟେ ଆମର ବଡି ମେସିନି ଗୋଟେ ପକେଇଚୁ ଆଜ୍ଞା।
ବଡି ମେସିନ ପକେଇଚନ୍ତି? ଆଚ୍ଛା।
ବଡି ଆମର ସବୁ ଗ୍ରୁପ୍ କୁ ନେଇକିରି, ଗୋଟେ ଗ୍ରୁପ୍ ନେଇ ଆମର ଦୁଇଟା, ତିନିଟା ଗ୍ରୁପ୍ ଆମର ମାନେ ଯେ ସବୁ ଗ୍ରୁପ୍ରରୁ ଆମର, ତିନିଟା ଗ୍ରୁପ୍ ଆଜ୍ଞା, ମୁଁ ଚାହେଁ ଯେ, ମାନେ ସମସ୍ତେ ଯେମିତି ମାନେ ସାବଲମ୍ବୀ ହେଇପାରନ୍ତୁ, ମୁଁ ସେଇଟା ହିଁ ଚାହେଁ। ଆଉ-ଉ ଗ୍ରୁପ୍
ତ ସେମାନେ ଯୋଉ ବଡି ତିଆରି କରୁଚନ୍ତି, ଯଦି ସେମାନେ ଯୋଉ ବଡି ତିଆରି କରୁ, ତାର କଞ୍ଚାମାଲ କୋଉଠୁ ଆଣୁଛ?
କଞ୍ଚାମାଲ ଯୋଉ ଆଜ୍ଞା କହୁଚନ୍ତି, ଆମର ଏଇଠି ପ୍ରାୟ ଆମେ ଦେଶ୍ ଚିଟା କୁହାଯାଏ, ଆମେ ଦେଶୀ ବିରି
ହୁଁ, ବିରି
ମାନେ ସଂଗ୍ରହ କରୁଚୁ ମାନେ, ଯୋଉଟା ଚୋ ଅଡା
ଚୋପା ଲଗା ଥିବା।
ଚୋପା ଛଡା ବି ଆଣୁଛୁ। ଆମର ଯେହେତୁ ଛଡେ ସେ ଦିଟାକୁ ମିକ୍ସି କରିକି ନେଇ ବଢିପକୁଛୁ।
ଆଚ୍ଛା, ଆଚ୍ଛା, ଆଉ କଣ ସେଥିରେ କଞ୍ଚାମାଲ ମିିଶୁଛି ଦିଦି?
ନା ଆମେ ସେଥିରେ ଆଉ ତ ବେ ବେଶୀ କିଛି ଇଏରେ ମାନେ ଜଷ୍ଟ ଅଳ୍ପ କିରି ଅରୁଆ ଚାଉଳ ଯେହେତୁ ମାନେ କିଣା ହଉଛି, ଯେହେତୁ ଆଜ୍ଞା ଆ ମାନେ ବିକ୍ରି ପାଇଁ ଆମେ ସେଥିରେ ମାନେ ବେଶୀ ଦଉନୁ। ବାକି ଜଷ୍ଟ ଟିକେ ଅରୁଆ ଗୁ, ଅରୁଆ ଚାଉଳ ଗୁଣ୍ଡ ଆମେ ଟିକେ କମ୍ ଦଉଚୁ। ବେଶୀ ନାହିଁ। ଧର କେଜ୍ ଯିକେରେ ମାନେ-ଏଁ, ଆମେ ପୁରା ପଚାଶ, ପଚାଶ ଖଣ୍ଡେ ଦଉଛୁ, ମାନେ ଅରୁଆ ଚାଉଳ-ଅ ର ଗୁଣ୍ଡ।
ଆଉ ସେଥିରେ ବେସନ କିମ୍ବା ମଇଦା ମିଶଉଛନ୍ତି କି?
ନାଇଁ, ନାଇଁ, ଆଜ୍ଞା ଆମେ ତ ଯୋଉ ବନଉଚେ, ଆମେ ବେସନ କି ମଇଦା ଆମେ ଦେଶୀ ବିରିରେ ହିଁ, ପୁରା ବନଉ। ଯାହାକୁ ଦଉଛୁ ମାନେ, ମୁଁ ବି କହେ ମାନେ, ସେମତି ଠକିବାନି। ଆମେ ଦଶ ଟଙ୍କା ଜାଗାରେ ଆମେ କୋଡିଏ ଟଙ୍କା ପଛେ ନବା। ବାକି କାହାକୁ ଠକିବାନି ସେମିତି ଇଏ ଘରୁ ଆଉ, ବଡି କାହିଁ ଆମର ଯିଏ ଆଜ୍ଞା ଖାଆନ୍ତି ବଡି, ଚାଉଳର ଆଉ ଗୋଟେ ପାମ୍ପଡ଼ ଆମେ ବନାଉ। ମୁଡ଼୍କି ଯୋଉଟା ତିଆରି ହୁଏ, ସେଟା ବି ବନଉ।
ମୁଡ୍କି! ମୁଡ୍କି ବି ତିଆରି କରୁଚନ୍ତି। ଆଚ୍ଛା, ବଢିଆ! ବଢିଆ! ମତେ ଟିକେ ସେ ମୁଡ୍କି ତିଆରି ର ପ୍ରୋସେସ୍ ଟା କୁହନ୍ତୁ ତ?
ଆଜ୍ଞା। ମୁଁ, ସେଇଟା ଆମର ଟା କେମିତି ବନଉଛିୁ କି ଆଜ୍ଞା, ସେଇଟା ହଉଛି ଅରୁଆ ଚାଉଳକୁ ଆମେ, ଭିଜ୍ ମାନେ ଟିକ୍ ଟିକେ ତାକୁ ଛାଣିକିରି ଆମେ ରଖି ଦେଉଛୁ, ଅରୁଆ ଚାଉ ମୁଁ, ତାକୁ ଗ୍ରାଇଣ୍ଡିଙ୍ଗ୍ କରୁଛୁ ଆଜ୍ଞା, ଆମେ ଯେହେତୁ ମାନେ-ଏ ଆମର ଯେହେତୁ ଆମର ସେ ଗୋଟେ ବିଜନେସ୍ ହେଇଯାଇଛି, ଆମର ସେଇଟା ବଡ ମେସିନରେ ଆମେ ତାକୁ ପେସଉଚୁ ନେଇକରି, ପେସେଇକିରି ଘରେ ଅଧ୍ ଧିକସ ମାନେ ରଖିଦଉଛି, ଏକାଥରେ ଆମର ପଚାଶ କେଜି ଲେଖା ଆମର ମାନେ, ବନ୍ ପେଶେଇ ଆଣୁ। ତାକୁ ଧୋଇକିରି ଆମେ ଆଗେ ଚାଉଳକୁ ଶୁଖେଇ ଦଉ, ଯେହେତୁ ତା ଦେହରେ ମାନେ ସବୁ ଅଳିଆ ଜିନିଷ ଗୋଡି ଇଏ ଥିବ ବୋଲି ଆମେ ତାକୁ ଧୋଇକରି ଆଗେ, ଢଳେଇକରି ଆମେ ଆଗେ ଶୁଖଉଛୁ। ଯେହେତୁ, ଆମେ ଅଧିକ ସ୍ତ୍ରୀ ଲୋକ ଅଛୁ ସେଥିରେ କାମ କରିବାକୁ ଆମକୁ ସହଜ ହଉଛି କିଏ ଚାଉଳ ଢଳେଇବ? କିଏ ତାକୁ ମାନେ ସିଝେଇବ ଆମ ତାଙ୍କୁ ମାନେ ବାନ୍ ଦିଆଯାଇଛି ସେ କାମ ସବୁ ଯାହା ଦ୍ଵାରା କି ସମସ୍ତଙ୍କୁ ହିଁ ସହଜ ହବ କାମ।
ଆଚ୍ଛା ବଜାର କହିଲେ କୋଉଠି ନେଇକି ବିକ୍ରି କରୁଛନ୍ତି?
ଆମର ଆଜ୍ଞା ଆମର ଗୋଟେ ଏଠି ମାର୍କେଟ ହିଁ ଅଛି ଆମେ ସବୁ ମାର୍ ଟ ଫାଷ୍ଟ ଯେତେବେଳେ ଆମେ ବେପାର କଲୁ ଫାଷ୍ଟ ମାର୍କେଟିଙ୍ଗକୁ ଆମେ ତିନି ଚାରିଟା ଦୋକାନକୁୁ ଆମେ ଆଗେଇ ଗଲୁ ଆମେ ସେଠୁ ବୁଝିଲୁ? ହୋଲସେଲି ରେଟରେ ଆମେ ତାଙ୍କୁ ବିକିବୁ ବୋଲି କହିଲୁ ସେ ବି ହଁ ମାରିଲେ ଆମେ ଯେ ବେଳେ ସଡନ୍ ଯୋଉ ଆମ ପାଖରୁ ଦି ଜଣ ସଫିସିଏଣ୍ଟ ନେଲେ ତାପରେ ସେ ତାଙ୍କର ମାନେ ସବୁ ଉଁ ଦୋକାନୀକୁ ସିଏ ତାଙ୍କର ଠିକ ହିଁ ଗଲେ ଆମେ ଏବେ ଆମ ପାଖ ପାଖରୁ ଦଶ ପନ୍ଦର ଜଣ ହିଁ ମାନେ ହୋଲସେଲିଂ ରେଟରେ ଆମ ଠାରୁ ନଉଛନ୍ତି।
ଆଚ୍ଛା।
ସେମିତି
ତ ଯେତିକି ଉତ୍ପାଦନ ହଉଛି ଆଜ୍ଞା ଠିକ ବିକ୍ରି ହେଇଯାଉଛି ନା କିଛି ରହିଯାଉଛି?
ସବୁ ବିକ୍ରି ହେଇଯାଉଛି ଯେହେତୁ ମାନେ ଆମେ ଯୋଉ କଡାରେ ହେଇ ଯାଉଛୁ ଯଦି ମାନେ ରହିଗଲା ଆମେ ଦେଖିଲୁ ବର୍ଷା ଟାଇମ ଆସିଗଲା। ଆମେ ଟିକେ ଆଜ୍ଞା ଦଶ ପାଞ୍ଚ ରେ କମ କରିକି ଦେଇଦଉଛି ବାକି ସେ ଜିନିଷ ହିଁ ରଖୁନୁ ପାଖରେ ଯେହେତ ଖରାପ କାଳେ ହେଇଯିବ ପୁଣି ତ ଆମର ଜିନିଷ ପୁଣି ରେଡି କରିବାର ଅଛି ଆମେ ସେ ଜିନିଷକୁ
ଏଇ ବ୍ୟବସାୟ ଆପଣଙ୍କର ଲାଭଦାୟକ ହଉଛି ନା ଏଇନା?
ଆଜ୍ଞା ଆଜ୍ଞା ଆମେ ମିନିମମ ଆମେ ଯେତିକି ନେଇ କାମ କରୁଚୁ ଆଜ୍ଞା ଆଜ୍ଞା ପନ୍ଦର କୋଡିଏ ହଜାର ଟଙ୍କା ଆମର ମିନିମମ୍ ଟା ଲାଭ ହେଇଯାଉଚି ଆଜ୍ଞା।
ମାସକୁ?
ଆଜ୍ଞା। ଆମେ ଯେ ଆଜ୍ଞା ଆମେ ସେଇଟା ଭାଗ କରିଦଉ ମାସକୁ ଆମର? ଆମର ଏଇ ଅଛୁ ତିରିଶ ଜଣ ଅଛୁ ଆଜ୍ଞା ବାକି ପନ୍ଦର କୋଡିଏ ପଚିଶ ହଜାର କେତେବେଳେ ହେଇଯାଉଚି ସିଜିିନ ନେଇକିରି ଆମର ଚାଉଳ ପାମ୍ପଡଟା ଆମର ଏଇ ଟାଇମ୍ ବେଶୀ ଲାଭ ହେଇଯାଏ ଯୋଉ ଚାଉଳ ପାମ୍ପଡ ଆଉ ମୁଡକି ସେଇଥିରେ ହିଁ ଆମେ ବହୁତ ଟଙ୍କା ଏଥରକ ଆମେ ଚାଳିଶ ହଜାର ଟଙ୍କା ଆମେ ଇନକମ କରିଚୁ ମାନେ ଅଧିକ ଲାଭ ହେଇଛି ଚାଳିଶ ହଜାର ଟଙ୍କା ଆଜ୍ଞା।
ଆଜ୍ଞା ଆଜ୍ଞା ଆଜ୍ଞା ଯାହା ହଉ ଗ୍ରାମାଞ୍ଚଳରେ ସ୍ଵାବଲମ୍ବୀ ହେବା ପାଇଁ ଆପଣ ମହିଳା ମାନେ ଗୋଟେ ସ୍ଵୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଏତେ ସୁନ୍ଦର କୁଟୀର ଶିଳ୍ପ ବା କ୍ଷୁଦ୍ର ଉଦ୍ୟୋଗୀ ମାଧ୍ୟମରେ ଏତେ ଲାଭଦାୟକ ମାନେ ବ୍ୟବସାୟ କରିପାରୁଚନ୍ତି ସେଇଟା ସବୁଠୁ ବଡ
ହଁ ନିଶ୍ଚିିତ ଆମେ ସେଟା
ଆଗକୁ ଆପଣଙ୍କର ଆଶା କଣ ରହିଛି ଏ ଦିଗରେ?
ଆଶା ଆମେ ଖାଲି ଗୋଟେ ଖଲିଦନା ଯୋଉ ଆମର ଏଇଠି ପାଖାପାଖି ଆମର ସେ ଯୋଉ ଖଲିଦନାର ମେସିନି ଗୋଟେ ସୁବିଧା ନାହିଁ ଆମ ର ଯାହା ଗୋଟେ ଭୋଜି ଭୁଜା ହେଲା ଆମେ ଯେହେତୁ ବାହାରୁ ସବୁ ଜିନିଷ ପଟା କିଣି ଆମେ ଏଥର ଭାବିଚୁ ଯେ ସେଇ ଯୋଉ ଲାଭ ଇଏ ପଇସା ଆମର ଏଇଥର ଗୋଟେ ଏଇ ମାନେ ମେସିନି ଗୋଟେ ଖଲି ଦନା ଯେହେତୁ ସବସିଡି ବି ଆଉଛି ଗମେଣ୍ଟ ର ମାନେ ସେଇଟା ଆମ ଗ୍ରୁପ୍ ଦ୍ଵାରା ହେଲେ ସବସିଡି ହିଁ ଦଉଚି। ଆମେ ସେଇଟା ଭାବିଚୁ ଏଥର ମାନେ ଗୋଟେ ଖଲି ଦନା ର ମେସିନ୍ ପକେଇବୁ। ଆଉ ସେଟା ଦି ମାସ ଭିତରେ କାମ ଆରମ୍ଭ ହେଇଯିବ ସମସ୍ତେ କହୁଚି ଆଲୋଚନା କରୁଥିଲେ ଯେ ସେଇଟା ଦୁଇ ମାସରେ ହିଁ ସେଇଟା ଚାଲିଚି ତ ଘର ଖର୍ଚ୍ଚ ଆମେ ନିର୍ଭର ମାନେ ଆମ ଲୋକଙ୍କ ଉପରେ ଆମେ ନିର୍ଭର ହିଁ କରୁନୁ ଆମ ଖର୍ଚ୍ଚଟା ଆମେ ନିଜେ ଆଜ୍ଞା ଉଠାଉଚୁ ଆଉ ଆମ ପରିଶ୍ରମର ଫଳ ଯେତେବେଳେ ମିଳିଯାଉ ଚି ଆମେ ବିଶ୍ୱାସ କରିବେନି ଆମେ ବହୁତ ଖୁସି ହେଇଯାଉଚି।
ନିଶ୍ଚିତ ନିଶ୍ଚିତ ପରିଶ୍ରମର ଫଳ ମିଳିଲେ ହିଁ ଖୁସି ଲାଗିଥାଏ ଆଜ୍ଞା ମୁଁ ତ ଆଶା କରିବି ଯେ ଅଧିକରୁୁ ଅଧିକ
ନାଇଁ ମୁଁ ତ ବହୁତ ଖୁସି ଆଜ୍ଞା ହେଇଯାଉଚି ଯେତେବେଳେ ମୋ ନିଜ ଖର୍ଚ୍ଚ ଟା ମୁଁ ନିଜେ ଉଠେଇ ପାରୁଚି। ଆଉ ସଂସାରର ଘର ଭିତରେ ତ ଆଉ ଆପଣ ମୁଁ ତ ଆଉ ମୋ ସଂସାରକୁ ଛାଡିକିରି କାମଧନ୍ଦା ବ୍ୟସ୍ତତା ଭିତ ସେଥିରେ ମୁଁ ତ ବାହାରକୁ ବି ଯାଇପାରିବିନି କିଛି ଟାଇମ ବାହାର କରିବୁ ଘର କାମରେ ମାନେ ଘର କାମ ସାରିକିରି ସେ କାମରେ ମାନେ ଯୋଗ ଦଉଚି। ଆଉ ସେମତି ଆମେ ଗ୍ରୁପରେ ଖାଲି ଏକ ଆଜ୍ଞା।
ଯେ ଅଧିକରୁୁ ଅଧିକ ମା ମାନଙ୍କୁ ଏଥିରେ ଜଡ଼ିତ କରନ୍ତୁ। ସମସ୍ତେ ସ୍ୱାବଲମ୍ବୀ ହୁଅନ୍ତୁ ଆଉ ଯେତେ ସ୍ୱାବଲମ୍ବୀ ହେଲେ ସେତେ ଭଲ ଆଜ୍ଞା।
ହଁ ହଁ ନିଶ୍ଚିନ୍ତ।
ଆଉ ଗୋଟେ ଜରୁରୀ ଫୋନ ଆସୁଚି ଟିକେ ରଖିପାରିବି?
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା କଲ୍ କରିବେ ଆଜ୍ଞା ଆପଣଙ୍କ କଥା ଶୁଣି ବହୁତ ଭଲ ଆଜ୍ଞା